ହାଲୋ।
ହାଲୋ।
ଆଉ କଣ କରୁଚ?
ବସିଚି ଆଉ।
ହୁଁ ହୁଁ ଆ ହଁ ଏଇଆଡେ। ଏଇ ବା ବର୍ଷା ଆକୁ ପାଗତ ପୁରା ବର୍ଷା ଢାଙ୍କିକି ରହିଛି ଆଉ।
ହଁ। କାଲି ରାତିରେ ଜୋରରେ ବର୍ଷା ହେଇଚି ପାୱାର୍ କଟ୍ ହେଇଥିଲା। ବର୍ଷା ହେଇଚି ଏଇନା ବି ପକେଇଲାଣି ଟିକେ ଟିକେ ବର୍ଷା।
ହୁଁ। ହୁଁ କାଲି ଦିନବେଳେ ତ ହେଇନେ ଦିନବେଳେ ଟିକେ ହେଇଥିଲା ତା ରାତିରେ ତ ସେମିତି ସବୁବେଳେ ବର୍ଷାଟା ହେଇଚି ଆଉ।
ହ।
ଆଉ ଖାଇସାଇଲାଣି।
ହଁ ଏଇନା ଖାଇକି ଆସି ଜଷ୍ଟ ବସିଛି ଆଉ ତମେ
ନା ଖାଇନି ଖାଇବି ଆଉ।
ପାଗ ତ ଖରାପ ଆଉ
ହଁ।
ଯୁଆଡେ ଗଲେ ସେଆଡେ କାଦୁଅ ଗୋଟେ ଜାଗାରେ ବସିବା କଥା ଆଉ।
ହଁ।
ହ।
ଖରା ଆନେ ଖରା ଆନେ ଏତେ ଖରା ହଉଚି କୁଆଡେ ବାହାରକୁ ଯିବି ବର୍ଷା ହେଲା ବେଳକୁ ବର୍ଷା। ବୁଝି ପାରୁଛି।
ତମ ଆଡେ ହେଇନି ବର୍ଷା ଏଇନା?
ଠିକ୍ ଏଇନା ହେଇନାଇ ଟିକେ ଟିକେ ଟିକେ ଟିକେ ଠୋପେ ଠୋପେ ପଡୁଥିଲା। ପଡୁଥିଲା ଯେ ଛାଡି ଗଲାଣି।
ଆମ ଆଡେ ପକେଇଲାଣି।
ହୁଁ ହୁଁ। ପଡୁଥିଲେ ଠୋପେ ଠୋପେ ବନ୍ଦ୍ ହେଇଗଲା ପକେଇବ ଯେମିତି ହେଇକି ରହିଛି ବର୍ଷା ଟା ହବ।
ଆଉ କଣ? ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହଁ।
ତମ ଘରେ?
ହଁ ଆମର ସମସ୍ତେ ଭଲ ଅଛନ୍ତି।
ଏତ ସବୁଆଡେ ଲାଗେଛି ପାଗ ଟା ଚେଞ୍ଜ। ହଉଛି ସବୁ ଜର ଝାଡା ଜର ଝାଡା ସବୁ। ଆଉ।
ହଁ ବର୍ଷା ସିଜିନ ପଳେଇ ଆଇଲା ବର୍ଷା ହବ ତାର। ଆଉ ବର୍ଷା ନହେଲେ ବିଲବାଡି କାମ ମାନେ ହବ ନା ଏଇ ଟାଇମ୍ ଟା। ତମ ସେପଟେ ବିଲ ବାଡି କାମ କଣ କେମିତି?
ହଁ ବିଲ ବାଡ଼ି କାମ ଚାଲିଲାଣି ନା ତଳି ପକା ହଉଛି।
ହୁଁ ଆମର ତ ଚାଷ ଆମର ତ ଚାଷ ନାହିଁ ଆଉ କଣ କେମିତି ସେପଟେ ଟିକେ କହିଲ ଦେଖିବା?
ଏଇନା ଚ-ପଡୁଛି ତଳି। ତଳି ପଡିକି ଯାହାର ଗଜା ହବ ତଳି ରେ ତାର ତଳି ମରା ପରେ ଟ୍ରାକ୍ଟର ବୁଲିବ।
ହୁଁ ହଁ।
ଉୁଲଚିଲଲା ପରେ ତଳି ମାରିବେ ତଳି ପୁଣି ରୁଆ ହବ ରୁଆ ହେଲା ପରେ ପୁଣି ସାର ସୁରି ପଡିବ ଧାନ। କଟାକଟି ହେଇ ଫୁଣି ଟ୍ରାକ୍ଟରରେ ଆସିବ ଖଳାକୁ।
ହୁଁ ଏଇ ବିଲା ବାଡି କାମ ଟା ଭଲ ଲାଗେ ଗୋଟେ ନା। ମାନେ ବିଲରେ ଏନା ସବୁ କାମ କରୁଦେ। ହୁଁ ବିଲ ବିଲ ଗୋଟେ ପରିବେଶ ଗୋଟେ ଅଲଗା ଲାଗିବ ଏନା।
ଯାଇନା ଅଲଗା ବାସ୍ନା ଗୋଟେ ବାହାରିବ।
ହଉ ବିଲବାଡିରେ ଲୋକ ସବୁ କାମ କରୁଥିବ ବର୍ଷା ହଉଥିବ। ଆଉ ବିଲକୁ- ଲୋକ ଯେତେବେଳେ କାମ କରୁଥିବେ ତାଙ୍କ ପାଇଁ ଖାଇବା। ନେଇକି ଯିବା ସେ ଖାଇବେ।
ହଁ ତମ ଆଡେ ସେଠି ନାହିଁ ବିଲ ନା?
ହଁ ଏପଟେ ଅଛି ଲୋକ କରୁଛନ୍ତି ସେ ଟେ ଦୂର ପାଖାପାଖି ନାହିଁ ଆଉ।
ଆମ ତ କରାହଉନି ବିଲ। ଚାଷ ନାହିଁ।
ଦ ଯା କିଣି କି ଆଉ ନା?
ହୁଁ।
ଆ ଗମେଣ୍ଟ ତରଫରୁ ମିଳୁନି?
କଣ?
ଗମେଣ୍ଟ ଗମେଣ୍ଟ।
ହଁଚା ହଁଚା ଆ ଫ ତ ଏଇଟା
ହଉ ଏ ସବୁ ଲୋକ ବିଲ ବାଡି କାମରେ ଲାଗିଛନ୍ତି ନା?
ଆଉ ରଥଯାତ୍ରା ବୁଲିଯିବନି ନାଇଁ।
ହାଲୋ।
ହଁ।
ହାଲୋ।
ହାଲୋ।
ହଁ ମାନେ ଲୋକ ସବୁ ବିଲବାଡି କାମ ରେ ଯେ ଯା ଗାଁ ଘରେ ଯେ ଯାହା ଇଏ ସବୁ ବିଲବାଡି କାମକୁ ସବୁ ଯାଉଛନ୍ତି।
ବର୍ଷା ହେଉ ଭଲ ଲାଗିବ ବିଲ ବାଡ଼ି ଯିବୁ ଭଲ ଲାଗିବ ସିଆଡ଼େ।
ସବୁ ରେ ସିଜିନି ଗୋଟେ ଅଛି ଖରା ସିଜିନ ତାର ପଳେଲା। ଏଇନା ବର୍ଷା ସିଜିନି ପଳେଇ ଆାସିଲା। ଏଇନା ବିଲ ବାଡି ଲୋକ ଙ୍କର କାମ
ତମର ତ ସବୁ ଏଇ ପିଚୁ ଏରିଆ ତମର କିଛି ଇଏ ନୁହଁ।
ନାଇଁ।
ହଁ ଆମର ହେଲାଣି ବାପା ଯାଇଛନ୍ତି ବିଲଆଡେ। ହଉଚି ଧୀରେ ଧୀରେ ଏଇନା ଆଉ ତା ପରେ
ହୁଁ ମା ବିଲ କାମ ହଉ
ଖାଇବ କେତେ ବେଳେ?
ହଁ ଖାଇବି ଆଉ ଆଉ ଅଧ ଘଣ୍ଟା ଘଣ୍ଟାପରେ ଆଉ ରୋଷେଇ କିଛି ହେଇନେଇଁ ଉଁ ଚାଲଚି ଏନେ ଖାଇବା।
ଖାଇକି ଏକାଥରେ ଶୋଇବ ଆଉ
ହଁ।
ହେଏଇପା ଆଉ ଖାଇଦେଇ କି ଶୋଇବୁ।
ହ ହଁ। ଏଇନା ଗୋଟେ ଆଉ ଗୋଟେ ଜିନଷ ଏଇଚି ଏଇ ଟାଇମ୍ ଟା ଏ-ଏସ୍କୁଲ ଟାଇମି ଟା ଗୋଟେ ବୋ ମୋଟ ଭଲ୍ ଲାଗେ ମତେ। ଇସ୍କୁଲ ଟାଇମ୍ ଯାଉଥିବୁ ଉଁ ଠିକ୍ ଦଶଟା ବେଳେ ହଉଥିବ ବର୍ଷାଟା ହୋଉଥୁବ ନଅଟା ଟାଇମ୍ ରେ ବର୍ଷା ହୋଉଥୁବ।
ହୁଁ।
ଠିକ୍ ଟାଇମ ହବ ଦଶଟା ହେତ ବେଳେ ଛାଡିଯିବ ବର୍ଷା।
ହଁ ଖାଇବା ଛା ଖାଇବା ଟାଇମରେ ଛାଡି ଯିବ।
ଖାଇବା ଟାଇମ୍ ଟାରେ ବର୍ଷା ହୋଉଥିବ। ନହନେ ସ୍କୁଲ ଛୁଟି ହେଲା ଟାଇମ ଟାରେ ହିଁ ଚାର୍ଟାଆଳକୁ ବର୍ଷା ହବ। ଠିକି ଛୁଟି ହେଲା ଟାଇମି ରେ ଆଉ ବର୍ଷା ହଉଥିୁବ କିଛି ପିଲା ଆସି କି ଓଦା ହେଇକି ଧାଇଁକି ପଳି ଆସିବେ ଘର ପାଖିଆ ପାଖି। ଏବେ ସ୍କୁଲ୍ ଟାଇମି ଟା ବୋଧେ ଅଲଗା ଲାଗେ ନା?
ଆଉ ବୁଲା ବୁଲି କୁଆଡେ କିଛି ନାଇ ନା।
ହ
ହ୍ୟାଲୋ ଖୋ ମୁଁ କଲି ବୁଲାବୁଲି କୁଆଡ଼େ ଏବେ ନାହିଁ ନା
ନା ବେ ଏ କୁଆ ନାହିଁ ବର୍ଷା ସିଯିନି ଟା ଆଇଲା। ଆଉ ଶାବଣ ମାସ ପଶିବ ଶାବଣ ମାସରେ ଭୋଲବମ
ଗାରାବରି ପଡ଼ାଅନି?
ହଁ। ଆଉ ଏତେ ପଳେଇ ଆଇଲାଣି ରଥଯାତ୍ରା ପରେ ପରେ ଯୋ ଆରମ୍ଭ ହେଇଯିବ। ତାପରେ ଏମତି ସାଇ ପିଲା ବସିକି ସବୁ ମିଟିଂ କରିକି କୋଉଠି କଣ ଯିିବା କେତେ ଚାନ୍ଦା ଆଉ ଏମିତି ସବୁ ଆଲୋଚନା ହବ ତାପରେ ଦେଖିବୁ ସେକେଣ୍ଡେ ପାଳି ଥାଡେ ପାଳି ଏମତି ଯାଉଁ ତାପରେ ଆମର ଏଠି ଲାଷ୍ଟ ପାଳଲେ ମନ୍ଦିରରେ ଆ ସବୁଆଡୁ ଲୋକ ଆସନ୍ତି ସେ ଭାର ଧରିକିଁ ଆଉ ଭୋଉତିଇଏ ଖାଇବା ପାଇଁ ଦିଅନ୍ତିୁ ଭୋଗ ଫୋଗ ଏମିତି ସବୁ ବଡ ଆକାରେ ହୁଏ। ଲାଷ୍ଟେ ଉଁ ପାଞ୍ଚ ଛଅ ପାଞ୍ଚ ପାଳି ରେ
ହଁ।
ଦୂର ଦୂରରୁ ଲୋକ ଆସନ୍ତି ପାଣି ଧରିିକି।
ତମ ସେପଟେ କେନ୍ତି କଣ ହୁଏ ବୋଲବମ୍?
ଭଲ କଣ ସେଇ ସାଇ ପିଲା ଏକାଠି ହେଲେ କୋଉଠିକି ଯିବା ଏମତି ଚାନ୍ଦା ଫନ୍ଦା ହେଲା, ଆଜି ପୁରୀ ଯିବା କି ଲୋକନାଥକୁ ଯି ଯିବା କି ଲଡ଼ୁବାବା ଯିବା ଏମତି ସବୁ ଆଲୋଚନା ହେଲା। ଉମ୍ ଆଠ ଦଶ ଜଣ ପିଲା ଏମତି ବାହାରିଲେ ବୋଲର ଗୋଟେ କ କରାଗଲା ଯିବୁ ଆଉ ଯୋଉଠି ପାଣି ଉଠେଇବୁ ସେଇଠି ପୂଜା ଫୂଜା ହବ ଅ ସବୁ ଭାର
ହଁ
ତାର ପାଣି ଉଠେଇ ଚାଲି ଚାଲି ଗଲୁ କୋଡିଏ କିଲୋମିଟର, ତିରିଶ କିଲୋମିଟର, ଏଇ ଭିତରେ ରଖିକି ଯାଉଁ ଆଉ। ପାଣି ଢାଳିକିରି ଦି ଚାରିଟା ଜାଗା ଏମତି ସବୁ ବୁଲାବୁଲି କରିକି ଆସଉ ଆଉ।
ଏତେ ନିୟମ କଣ?
ନିୟମ କଣ କି, ଏଇ ମାସଟା ଯାକ ଆଇଁଷ ଫାଇଁସ ଖାଇବନି। ଆଉ ପାଣି ଭାର ଧରି ଦିନେ ଛେପ ଫେପ ପକେଇବୁନି, କି କଥା ହବୁନି, ଏଇ ହୁଁ ଠାକୁରଙ୍କ ନାଁ ଧରି ଧରି ଯିବୁ। ହଁ ଯାଇନ କିି ତମେ କେବେ?
ନା ମୁଁ କେବେ ଯାଇନି।
ହୁଁ ଏ ବର୍ଷ ଯାଅ ଗାଁ ପିଲା ସବୁ ଏକାଠି ହେଇକି। ପାଖାଆଖରେ ଯାଅ ଆଗେ ଫାଷ୍ଟେ। ଗାଁ ମନ୍ଦିର ପାଖାପାଖି
ଆରେ ଏତେବାଟ ଚାଲି ହଉନି।
କମ ବାଟ ରଖିବ, ଦଶ କିଲୋମିଟର ଭିତରେ ରଖିବ, ରହି ରହିକା ଯିବ। ଶନିବାର ଧର ବାହାରିଲ, ଶନିବାର ରବିବାର, ନହେଲେ ରବିବାର ଦିନ ରାତିରେ ବାହାରିନେ ରବିବାରଟା ଯାକ ଚାଲିଲ, ରାତି ସାରା ଚାଲିଲ, ସୋମବାରକୁ ସକାଳୁ ପହଞ୍ଚିଲ ନହେଲେ ରାତିରେ ପହଞ୍ଚିଲ।
ଦେଖିଆ ଆମର ବା ଏଠି ଦୂ ପାଖ ପାଖିଆ ଯାଉନାହାଁନ୍ତି ସବୁ ଦୂରିଆ ଯାଉଛନ୍ତି।
ଫାଷ୍ଟ ବର୍ଷ ଯିବ ମାନେ ଗୋଟେ ପାଖାପାଖି ଗନେ ଗାଁ ମନ୍ଦିର ପାଖାପାଖି ପଳେଇଲ, ଦଶ କିଲୋମିଟର, କୋଡିଏ କିଲୋମିଟର, ଭିତରେ।
ଆମ ଗାଁରେ ନୂଆ
ଭୋଇ ଜାଣିନେ ଶନିବାର ରବିବାର ଦି ତିନି ଦିନ ଚାଲିବ।
ଆମ ଗାଁରେ ନୂଆ ଶିବ ମନ୍ଦିର ହେଇଛି ଦେଖେ ଏଇ ବର୍ଷ ପାଣି ଢଳା ହଉଛି।
ହଁ ପାଖାପାଖି ଉଁ ପାଞ୍ଚ ଛ କିଲୋମିଟର, ସାତ କିଲୋମିଟର, କି ଦଶ କିଲୋମିଟର ଭିତରେ। ପାଣି ଉଠେଇକି ଚାଲିବ ତାପରେ ଆ ଆସ୍ତେ ଆସ୍ତେ ଇଏ ହେଇକି ଗୋଟେ ବର୍ଷ ଗନେ ଆର ବର୍ଷକୁ ପୁଣି ଆଉ ଟିକେ ଦୂରକୁ ଯିବ। ଦଶ କୋଡିଏ କିଲୋ ଦଶ କିଲୋମିଟର ପନ୍ଦର କିଲୋମିଟର ଭିତରେ ରଖ୍ ଖିବ, ସେଇ ଅନୁସାରେ ଚାଲିକି ଯିବ।
ଆମର ଏଇଠି ବୁ ଅଛି ପାଖରେ ମନ୍ଦିର, ଏଇଠୁ ଗୋଟେ ଅଛି ବ୍ରିଜଟେ ସେଇଠୁ ପାଣି ଉଠେଇକି ନେଇକି ଯାଆନ୍ତି। ଯେ ମୁଁ କେବେ ଯାଇନି ଦେଖିଆ ଆଉ ଏଇ
ହୁଁ ପିଲା ସବୁ ଠିକ ହୁଅ ଯିବା ବୋଲବମ। ଫାଷ୍ଟ ବର୍ଷ ଗଲେ ଟିକେ ଖର୍ଚ୍ଚ ଅଧିକା, ଉମ୍ ପ୍ୟାଣ୍ଟ ସାର୍ଟ କିଣାକୁଣି, ଭାର, ଏଇ ସବୁ ବୁଲିଲେ ଅଧିକ ଟିକେ ଖର୍ଚ୍ଚ ହେଇଯିବ ହୁଁ ବୁଲାବୁଲି କରିବା ଲାଷ୍ଟ ବେଳକୁ ପୁରୀ ର ପୁରୀ ଯିବ
ହୁଁ।
ମୁଁ ଜାଣିନି ଜାଣିନି ଯାଉନୁ ଦେଖିବୁ। ହ୍ୟାଲୋ ହୁଁ।
ତ ଏମିତି ସବୁ ହୁଏ ନା?
ଭଲ ଏୟା ଗୋଟେ ମାସଟା ଜାକ ପୁରା ଆଇଁଷ ଫାଇଁଷ ଛାଡ଼ିବୁ। ଶ୍ରାବଣ ମାସଟାରେ ଛାଡ଼ିବୁ ତାପରେ ହଁ ଆମର ଏଠି ସବୁ ଶ୍ରାବଣ ମାସ ସଇଲା ପରେ ଭୋଜି ଗୋଟେ ଲାଷ୍ଟ୍ ତା ଲାଷ୍ଟ୍ ଇଏରେ ଭୋଜି କର ନି ଯାହା ଚାନ୍ଦା ବଳିଥିବ ଆଉ କିଛି ଆଦାୟ କରିକି ଭୋଜି ବୋଜି ଲାଷ୍ଟ ଦିନ ହୁଏ ଆଉ।
ଲାଷ୍ଟ୍ ଦିନ ସଇଲାଠୁ ଆଇଁଷ ଆଗି କରିକି ଖାଇବେ ଆଉ।
ହଁ।
ଅହ।
ପିଆଜ ରସୁଣ ଖାଇବୁନି ଉଁ ଆ ହୁଁ?
ମୁଁ କହିଲି ଘର ଲୋକ ବି କେହି ଆଇଁଷ
ନାଁ ଘର ଲୋକ ଯଦି ସିଏ ଖାଇବେ କିଛି ନାହିଁ। ହୁଁ ଆଉ ଯିଏ ଯିବୁ ଯିଏ ସିଏ ଖାଇନି ଖାଇବନି ପିଆଜ ରସୁଣ
ଖାଲ୍ ଅରୁଆ ଆଉ ଅରୁଆ ଖାଲି ଖାଇବ।
ହଁ ସୋମବାରିଆ ଖାଲି ଅରୁଆ ଖାଇବ। ଆଉ
ହଉ ହଉ ମୁଁ ରହୁଚି ଆ।
ହଉ ହଉ ଠିକ୍ ଅ
ମୋଆ କ